ହ୍ୟାଲୋ।
ହ୍ୟାଲୋ ହୁଁ। ମୁଁ ଏଠି ଦୋଳି ଝୁଲୁଛି।
ଦୋଳି ଖେଳୁଛ?
ହଁ।
ତମର ସେ ଲାଗିସାଇଲାଣି ଦୋଳି?
ନାଁ ନାଁ ସେ ସୋ ଅପ୍ ପାଇଁ ଯୋଉ ଦୋଳି ଉରା ମ।
ଓ ହୋ
ଘରେ।
ହୁଁ ହୁଁ। ଆଉ କଣ ଖାଇଥିଲ?
ଖାଇଥିଲି ଚୁଡ଼ାକଦଳୀ।
ସବୁ ଜିନିଷଓରା ଖାଉଛ।
ହଁ।
ସବୁଦିନି ସେଇଆ ଖାଉଛ।
ହଁ ଖାଇଦେଲେ ଆଉ।
ଭଲ ଲାଗେ ନା କଣ।
ହଁ।
ହୁଁ ହୁଁ। ଆମର ଖାଲି କାହାର କଣ ଦେହ ଖରାପ ହେଇଥିଲେ ହେଁ ଖାଆନ୍ତି।
ଓହୋ।
ହୁଁ।
ଆମର ଡେଲିଡେଲି ଦେଲେ ମଧ୍ୟ ଚଳିବ ଚୁଡାକଦଳୀ।
ନା କାହାର ଝାଡା ହେଉଥିବ କି ଯାହା ହଉଥିବ ଏମତିଖାଆନ୍ତି ଡେଲି।
ଆଉ କୁଆଡେ ବୁଲିବାକୁ ଯାଉନ।
ନା ନା ମୋର କୁଆଡେ ବୁଲାବୁଲି ନାଇଁ। ଖାଲି ରଜ ଷ୍ଟାର୍ଟ ହେଲେ ଯେତିକି ଦୋଳି ଖେଳିବାକୁ ଯିବି ଆଖ ପାାଖ। ଆଖପାଖ ପାର୍କ ନହେଲେ କଣ। କହୁଥିଲା ସେଠି ଯିବ ମୁଁ କହିଲି କଣ ସେଇଟା।
ସେଇଟା କୁହନି ଏଠି।
ହଁ ସେଇ କହୁନି। ଦିଅ ଜଲଦି।
ସେଇଟା ଖେଳିବାକୁ ଆସିବ ହଉ ଆସିବା ଆଉ। ଦୋଳି ଖେଳିବା ପାନ ଖାଇବା ଆଉ। ମଜାମସ୍ତି କରିବା।
ହୁଁ।
ହୁ ହୁ
ହଉ ତମ ଘରେ ବି ସମସ୍ତେ ଏମିତି ଠିକ ଠାକ୍ ଅଛନ୍ତି ନା ନାଇଁ।
ହଁ ହଁ।
ତମ ଦେହ।
ହଁ ଭଲ ଅଛି।
ତମେ ସକାଳୁ ସବୁବେଳେ କେତେଟାରେ ଉଠ।
ସକାଳୁ ମୁଁ ପାଞ୍ଚଟାରେ ଉଠେ।
କଣ କର।
ଆମର କମ୍ପ୍ୟୁଟର ଅଛି ନା।
କମ୍ପ୍ୟୁଟର ଅଛି କଣ କର ମାନେ କମ୍ପ୍ୟୁଟର କ୍ଲାସ କର।
କମ୍ପ୍ୟୁଟର କ୍ଲାସ କରି ଯାଉଛିୁ ନା।
ମୁଁ ସକାଳ ପାଞ୍ଚଟାରୁ।
ଛଅଟାରେ ଅଛି କମ୍ପୁଟର କ୍ଲାସ ଘରେ ମୁଁ ପୂଜା ସାରିକି ଯିବାକୁ ପଡେ। କାଲି ଗଲେ ପୂଜା ସାରିକି ଯିବାକୁ ପଡିବ।
ଓହୋ ଛଅଟାରୁ କେତେଟା ଯାଅ।
ଛଅଟାରୁ ସେଇ ସାତଟା ଯାଏ। ଆମ ମନ ହେଲା ଆଠଟା ଯାଏ ଆମ ମନ ଉପରେ ଡିପେଣ୍ଡ କରେ।
କାହିଁକି ସନ୍ଧ୍ୟାବେଳ ଟାଇମ ଗଲନି କମ୍ପୁଟର କ୍ଲାସ।
ନା ସକାଳ ଟାଇମ ଟା ଠିକ ସନ୍ଧ୍ୟାବେଳ ଟାଇମ ବେଶୀ ଗରମ ହଉଛି।
ଗରମ କାହିଁ ଏସି ଲାଗିନିକି ସେଠି।
ହଁ ହଁ।
ଆମ କମ୍ପୁଟର ଆମେ ଯୋଉଠେ କମ୍ପୁଟର ଶିଖିଯାଉନୁ ସେଠି ଗୋଟେ ରୁମରେ ଚାରିଟା ଏସି ଲାଗିଛି ପିଲାମାନେ ସବୁ ବସିଥିବେ ଆଉ।
ହୁଁ ହୁଁ
ଆମର ପୁର ସିଟ ହଁ ମୁଁ ଟାଲି ପାଇଁ ଯାଇଛିି ଥିଲା ଥ୍ରୀ ଡି ଡିଜିଟାଲ ପିଜିଡିସିଏ।
ଆଉ ମ।
ହଁ ଓ ଆଇ ସି ଆ ଟି କରୁଛି ଏବେ ଆଉ ତିନି ମାସର କୋର୍ସ କରୁଛି ତାପରେ ଡି ପି। ପିଚ ସିଏ ବି କରୁଛି୍ କ୍ଲାସ ଥିଓର ଅଛି ଲବ ଅଛି ଗୋଟେ ଦିନି ଆଉ ଗୋଟେ ବର୍ଷ ଏବେ ମୁଁ କରିବି ଟାଲି ପାଇଁକି ଆଉ।
ହୁଁ।
ତାପରେ ଏବେ ଓଡିଆ ଟାଇପିଙ୍ଗ ପାଇଁ ପଢିଛି ଓଡିଆ ଟାଇପିଙ୍ଗ। ଗଲେ ଆମକୁ ସାର୍ଟପିକେଟ ଦରକାର ତ ସେଇଥିପାଇଁ।
ହଉ ହଉ ମୁଁ ଏବେ ଯାଉଛି ପିଜି ଡି ସିଏ କରୁଛି।
ହୁଁ ଟାଲି ଶିଖିବନି।
ହୁଁ ଏବେ ଟାଲି ସବୁଠି ଖୋଜୁଛନ୍ତି।
ହୁଁ ଆଉ ତମର ସେଠି କଣ ସାର୍ଟିଫିକେଟ ନୁହ କମିଟିରୁ ନୁହଁ ସେଡା।
ସାଟିଫିକେଟ ଦିଅନ୍ତି ନା।
ମୁ କମ୍ପୁଟର କୋସ କରୁଛୁ ସାର୍ଟିଫିକେଟ ନବନି ତମେ ଗମେଣ୍ଟରେ କଲନି।
ଗମେଣ୍ଟ ର ଆ ପରେ କରିବି ବୋଲି ଭାବିଛୁ।
ନା କମ୍ପ୍ୟୁଟର ଗୋଟେ ଥର କରିବ। ଗମେଣ୍ଟ ରେ କରିଦେଇଥାନ୍ତ ସେଟା ଗୋଟେ ବର୍ଷ ଲାଗିବ ସାର୍ଟିଫିକେଟ। ପାଇବାକୁ ତମେ ଗ୍ରାଜୁଏସନ କମ୍ପ୍ଲିଟ କଲା ପରେ ପଥାନ୍ତ
ଗମେଣ୍ଟା କୋଉଠି ଶିଖା ହଉଛି ମୁଁ ସେଟା ଜାଣିନଥିଲି ନା।
ତମ ଘର ପାଖରେ କୋଉଠି ଦେଖ ଭଲ ଗମେଣ୍ଟ ରେ ହିଁ ଆ କାହିଁକି ନା ସାର୍ଟିର୍ଫିକେଟ ହିଁ ଦରକାର କମ୍ପ୍ୟୁଟର କ୍ଲାସ ର। ଆଉ କିଛି ନୁହଁ ସେ ସାର୍ଟିଫିକେଟ ପାଇଁ ହିଁ ଯିବା କଥା ଆଉ ଶିଖିବାକୁ ତ ସେ ଶିଖିବ ସାଟିଫିକେଟ ଟା ନିହାତି ଦରକାର ଆମର ତ ଏ ଓସିି ର ନାଁ ଅଛି ଜାଣିଛ ତ
ହଁ ହଁ।
ହଁ ସେଇଠି ଆମ ଘର ପାଖେ ସେଇଠି।
ହୁଁ।
ସେଇଠି କି ମୁଁ ଯାଏ। ସେଇଠିଆ ସେଇଟା ଗର୍ମେଣ୍ଟର ସେଇଠୁ ପାଉ ପାଇବା ପାଇଁ। ଆମର ପ୍ଲ ଟୁ ଆମ ଗ୍ରାଜୁଏଟ୍ କରିସାରିଲା ପରେ ବାଇବୁ।
ହଉ ମୁଁ ଏବେ ଯାଉଛି ଛଅ ମାସକୁଯାଉଛି।
ଏବେ କେମିତି ହେଲା ଛଅ ମାସ ହେଲାଣି ଗଲାଣି ଆମର ତ ଏବେ ଦି ମାସ ଦେଢ ମାସ ଖଣ୍ଡେ ହେଇଛି ଆଉ ବସିନି।
ହୁଁଛଅ ମାସ ହବ ଯାଇଛି ପିଜିଡି ସି ଚାଲଛି। ଅଜନାମର ତାପ ଟେଲି
ହୋ। ହୁଁ ମୁଁ ତିନି ମାସେ ଓଏସି କୋର୍ସ ଅ ଗୋଟେ ଦିନ ତାପରେ ପିଜି ଡିସି ଏବେଗୋଟେଦିନ ଯେଉଁୱଡ ପ୍ଲାଡ ଇ ସବୁ ପଢ଼ା ହୁଏ ଏନ୍
ହଉ
ତାପରେ ଏ ଏ ଏଇ ତିନି ମାସ ସଇଲା ପରେ ଓ ଏଇ ସି ଆଇ ଟିରେ ରେ ଏଗ୍ଜାମ ଗୋଟେ ଦବୁ। ଏକ୍ଜାମ ଦବୁ ତାପରେ ଏବେ ଓଡ଼ିଆ ରାଇପିଙ୍ଗ ବି କାଲି ଆମର ପକେଇଛୁ। ତ ଘରେ ବସିକି ଓଡ଼ିଆ ଟାଇପିଙ୍ଗ ର କୋର୍ସ କରିବୁ। ସେମତି କଲା ପରେ ଏମିତି ତାପରେ ଓଡ଼ିଆ ଟାଇପିଙ୍ଗ କଲାବେଳେ ଫୁଣି ଗୋଟେ ଏଗଜାମ ଦବାକୁ ପଡ଼ିବ।
ଓଡ଼ିଆ ଟାଇପିଙ୍ଗ ଟା ଟିକେ କଷ୍ଟ ଲାଗେ କାରଣ ଆମେ ଇଂଲିଶର ଭଡ଼ ଭାଡ଼ କିନ ଟାଇପିଙ୍ଗ କରୁଚୁ ନାଇଁ?
ହଁ ସେ ଓଡ଼ିଆ ଟାଇପିଙ୍ଗ ପାଇଁ ଯେନ୍ତି ଅ ଆ ଇଏ ସିଏ ଏମତି କଣ ଗୋଟେ ସିଲେକ୍ଟ କରିବାର ଗୋଟେ ଅ ଛି ଅଣ ଗୋଟେ ମୁଁ କାଲି କରିକି ଆଇଛି। ମୁଁ ଆଜି ମୋ ଫୋନରେ ଲଗ ଇନ କରିବି ଆଉ ମତେ ସେଇଠି ଦେଖଉଥିଲେ ଜଣେ। କି ଏନ୍ତି ଅଛି ବୋଲି।
ହଉ ମତେ ଟିକେ ବି କହିବ ଆଉ।
ହଁ ହଁ ମୋ ଭଉଣୀ ଏବେ ଗୋଟେ ହେଇ ଉଁ ସିଏ ପରଦିନ ଠୁ କଲାଣି ନା ସେ ଯଦି କରିଥିବ ମୁଁ ଦେଖେ ମୁଁ କାଲି ଜଷ୍ଟ କରିଚି ଅନ କରିଛି। ମୋର ଖୋଲିଲେ କହିବି ଆଉ।
ହୁଁ କାରଣ ଓଡ଼ିଆ ଟାଇପିଙ୍ଗ ଟା ବହୁତ କଷ୍ଟ ଲାଗେ ବାଡ଼େଇବା ପାଇଁ।
ହୁଁ ହୁଁ।
ଆମେ ଇଂଲିଶ ରେ କଣ ଟାଇପିଙ୍ଗ ଯାହା ପାରୁଚେ ଲେଖି ଦଉଚେ ଗୋଟେ। ଇଂଲିଶ ଅଭ୍ୟାସ ହେଇଗଲାଣି ଓଡ଼ିଆ ଟା ଟାଇପିଙ୍ଗ କରିବାକୁ କଷ୍ଟ ହିଁ ଲାଗିବ।
ହଁ ସେ ପା
ଆମ ସ୍ ଆମ ଭାଷା ଟା ଓଡ଼ିଆ କିନ୍ତୁ ଆମେ ଟାଇପିଙ୍ଗ କରୁଚେ ଇଂଲିଶ ରେ ସବୁବେଳେ।
ସେଇ ଗୁଡ଼ା ଉଁ ଫୋନ କରିଲେ କମ୍ପ୍ୟୁଟରରେ ଫୁଣି କରିବାକୁ ପଡ଼ୁଚି କ କମ୍ପୁଟର ରେ ଅଲଗା ବାଡ଼େଇ ହୁଏ
ହଁ
ହାଲୋ।
ହୁଁ।
କେତେ ମାସ ଭିତେରେ କେଜାଣି ସାରିବାର ଅଛି ଏଇଟା କହିନାହାନ୍ତି?
ସେଟା ମୁଁ ବି ଜାଣିନି କିନ୍ତୁା ଟା ଅ ପି ଯୋଉ ଟାଲିଟା ତିନି ମାସ ନଉଛନ୍ତି? ଏଁ ନା ମୁଁ ସେଟା କରିନି।
କରିନ କାଲି ଲାଷ୍ଟ ଡ଼େଟ ଥିଲା ବା ମାନେ ସବୁ ଠିକି ସବୁ କୋଚିଂ ରେ ତ ଓଡ଼ିଆ ଟାଇପିଙ୍ଗ ପାଇଁ ତମୁକୁ ଅ କୋଚିଂରେ କହିନଥିବେ?
ନା ନା କିଛି କହିନାହାନ୍ତି।
ସେଟା ବୁଝିବାକୁ ପଡ଼େ କଣ ସିଏ ତ କହିଲେ କି କାଲି ସବୁଠି ଲାଷ୍ଟ ଡେଟ ଥିଲା କଣ ଛଅ ତାରିକ ଆଉ। କାଲ୍ ଯୋଉ କାଲି ଛଅଟା ଯାଏଁ ଲାଷ୍ଟ ଡେଟ ଥିଲା। କେଜାଣି ଆଉ ସବୁଠୁ କଣ ଥିବ କିନ୍ତୁ କିଏ ଗୋଟେ କୋଉ କ କହିଛନ୍ତି କିଏ ଗୋଟେ ଆଉ।
ଓହୋ।
କୋଉଠୁ କଣ ହେଇଥିବ ତମ ହଉଚ ପଚାରିବା କଥା ଯାଇଁକି ସେଠି ଓଲଡି ଓଡ଼ିଆ କାଲି ପାଇଁ ପକେଇବୁ କି କଣ ସେମାନେ ସେମିତି କହିବେନି। କିନ୍ତୁ ତମର ନିଜର ସାର୍ଟିଫିକେଟ କୁ ତମେ ପଚାରିବ ତମେ କରିକି ନବ ଖାଲି।
ହଁ ଏଇଟା ସରିଯାଉ ବି ବି ସେଟା ମୁଁ ବ ଓଡ଼ିଆ ଟାଇପିଙ୍ଗ ପାଇଁ ଆପ ନାଇଁ
ନା ପିଜି ଟିସି ସହିତ ହିଁ ସବୁ କରିବାକୁ ପଡ଼ିବ। ପରେ ପକେଇବାକୁ ତମେ ଯାଇଁ। କି ଆଜି ପଚାରିବ ତମେ କାଲି ନହେଲେ ପଚାରିବ କି? କଲରେ ପଚାରିଦବ କି? ଓଡ଼ିଆ ଟାଇପିଂ ପାଇଁ କଣ? ଖାଲି ଓଡ଼ିଆଟା ପାଇଁ ଆଧାର କାର୍ଡ ନେଇକି, ଫଟୋ ନେଇକି ଗଲେ। ଆଉ ସିଗ୍ନେଚର ଦରକାର ନା, ସେତିକି ଆଉ ପଚାରିବ। ଉଁ ମାଇଁ ତମର ସେଠି ଅଲଗା ଥିବ, ଯଦି ତମର କେବ କେତେ କେବ୍ କେତେ ଦିନ ଟାଇମ୍ ଥିବ? କେତେ ଦିନ ଭିତରେ କରିବାକୁ ପଡ଼ିବ ନା ଆମର? କାଲି ସରିଗଲା ଡେଟ୍ କି ଆମର? ଓଡି଼ଆଟା ପାଇଁ କାଲି ଥିଲା, ଖାଲି ଡେଟ୍, ଲାଷ୍ଟ୍ ଡେଟ୍ ଥିଲା। ମାନେ କଣ କଣ ଦରକାର୍? ତ ଖାଲି ଖାଲି ତ ଆଧାର କାର୍ଡ ଦରକାର ଦିଇଟା? ଗୋଟାଏ ଖାଲି, ମାନେ ପାସପୋର୍ଟ ସାଇଜ୍ ଫଟୋ ଆଉ ତମର ସେଠି ସିଗ୍ ନେଚର୍ ନେବେ ଉଁ ସେତିକି। ତା ପରେ ଜିମେଲ୍ ଆଇଡି ତମ। ଫୋନ୍ ରେ ନେବେ ଆଉ ଡଟ୍ ଅଫ୍ ବାର୍ଥ ପଚାରିବି, ସେଇଗୁଡ଼ା ଆଉ ଆଧାର କାର୍ଡ୍। ଯାହା ଅଛି ତାପରେ ତମର ସେଠି କେତ୍? କେତେବେଳେ କଣ ମାନେ କେତେ ଯାଏଁ ଅଛି କେତେ ଦିନ ଯାଏଁ ଓଡି଼ଆ? ସେତିକି ମୁଁ ସେଇଟା କାଲି ପଚାରିଲି। ତିନଶ ଦରକାର ନେଇକି ଯିବ ଆଉ।
ସେମିତି ନାଇଁ ସବୁଠି କଣ ଅଲଗା ଥିବ? କାଳେ ଆମର ତ ଗାଲା
ହୁଁ। ହଁ, କୁଅ।
ହୁଁ, ତାପରେ ନଅଟା ଆସିକି ତମେ ସେଠି କଣ କଲ? କଣ କରୁଥିଲ?
ଆଁ କଣ ହାଁ।
ମୁଁ ଏଇ ନଅଟା ରୁ ଆସିକି ସେ କ୍ଲାସ୍ ରୁ ତା, ପରେ କଣ କଲ?
ତା, ପରେ ଆସିକି ଖାଇଲି। ଖାଇକି ଟି ଶୋଇ ପଡ଼ିଥିଲି।
ଓହୋ।
ଶୋଇପଡି଼କି ଉଠିକି ତ, ଯୋଉ
ଆଉ ସକାଳୁ ହେଇଯାଉଚି ନା, ଆଉ ସକାଳୁ ଉଠୁଚି ଆଉ। ମୁଁ ସନ୍ଧ୍ୟାବେଳେ ଗଲି। ଆମର ଆମର ସାତେଟାରୁ ଆଠଟା ପାଖାପାଖି ହବ। ମାନେ, ସକାଳୁ ସାତଟା, ଆଠଟା, ନଅଟା, ଦଶଟା, ଏମତି ଏମତି କ୍ରାସ ସପ୍ ସକାଳୁ ଗଲେ ଆମର ସେ ଯୋଉଁ ଓଡ଼ିଆ ଟାଇପ୍ ପିଙ୍ଗ୍ ବିଷୟରେ କିଛି ଶିଖଉଚନ୍ତି, କେମତି କଣ କରିବ, ତାପରେ ଆଉ କଣ, ଲ୍ୟାବ୍? ଥିଓରି ଗୋଟାଇ ଦିନ, ମାନେ ତମେ ତିନି ଘଣ୍ଟା କ୍ଲାସ୍ କରି ସକାଳ ଟାଇମ୍ ଆସି ପାରିବ। କିନ୍ତୁ ରାତି ଟାଇମ୍ ରେ ଖାଲି, ଅଁ ଆମର ଗୋଟେ ଦିନ ଲ୍ୟାବ୍, ଗୋଟେ ଦିନ ଥିଓରି। କିନ୍ତୁ ଆମର ଯେହେତୁ ଲ୍ୟାବ୍ ଟା ତିନି ମାସ ଭିତରେ କମ୍ପ୍ଲିଟ୍ କରିବାର ଅଛ୍। ଅଛି ନା ସେ ଯୋଉ ଟାଇପିଂଟା ଏ ଯୋଉ ତମର କୋଉ ସିଜନ୍? କଣ ତମର କେତେ ସିଜନ୍ ହେଲାଣି? ତମେ ଦେଇନାହାନ୍ତି ଓ ଐଶି ଏଠି କରୁନ? ଯୋଉ କଣ କହିଲ ଏଁ କଣ ସେଟ ମୁ
ହୁଁ
ହଁ, କଣ ଏଟା ଏକ୍ସପ୍ଲୋର୍?
ନାଁ ନାଁ, ସେଗୁଡ଼ା କିଚ୍ ଚାଲିନି ତ ଆମର ସି କମାଣ୍ଡ୍ ଚାଲିଚି।
ମାନେ କଣ ଫାସ୍ ରୁ ସେମତି?
ଆଉ ନୋଟ୍ ଆ ଯୋଉ ନୋଟ୍ ପ୍ୟାଡ଼୍ ସରିଲା ଆଉ ୱାର୍ଡ୍‌ପ୍ୟାଡ୍ ସରଲା। ମାଇକ୍ରୋସଫ୍ଟ ସରିଲା ତା, ପରେ ଏବେ ଫକ୍ସପ୍ରୋ ଗୋଟେ ଥିଲା ସେଟା ସରିଲା ଆଉ।
ତମର ଇଏ ଏରେ ଏକ୍ସପ୍ଲୋର କରଇଗୁଡଆ ଆଗରୁ କରି ଛଅ ମାସ ଗଲଣିନା ତ ଆଗରୁ କରିଥିବୁ।
ନା ମୁଁ କହୁ ନୋଟ୍ ପ୍ୟାଡ୍ ଫାଷ୍ଟ ବଢା ହେଲା ତାପରେ ୱାର୍ଡ ପ୍ୟାଡ୍ ବଢା ହେଲା। ତାପରେ ମାଇକ୍ରୋସେପ ପଢା ହେଲା ମାଇକ୍ରୋସେପ ପରେ ଫକ୍ସ ପ୍ରୋ ପଢା ହେଲା କମାଣ୍ଡ ଦେଲେ ଯୋଉଟା ଶୋ କରିବ।
ହୁଁ।
ଆଉ ତ ସେଇଟା ସେଇଟା ପଢା ହେଲା। ହ ତ ତାପରେ ଏବେ ପଢା ହଉଛି ସି କମାଣ୍ଡ୍।
ଓ ହୋ। ନାଇଁ ନାଇଁ ଆମ ଆମର ଏରା ଏକ୍ସପ୍ଲୋର୍ ର ସିଜନ୍ କମ୍ପ୍ଲିଟ୍ କରାହେଇଛି ଓ ଏ ସି ଏଡି କରୁଚୁ ତିନି ମାସ ପାଇଁ। ସେ କୋର୍ସ ଟା କରିବାକୁ ପଡିବ ନା। ନୋଟ୍ ପ୍ୟାଡ଼୍ ଗୁଡିକ ଆମକୁ ବୁଝଉ ଥିଲେ ଆମ ଥିଓରୀ କ୍ଲାସ ରେ ନୋଟ୍ ପ୍ୟାଡ଼୍ ୱର୍ଡ ପ୍ୟାଡ଼୍ ଏଉଡା ସବୁ ବୁଝଉଛନ୍ତି। ସବୁ ତ ଡାକୁଛନ୍ତି କରିବାକୁ ସେଗୁଡା ତ ଦରକାର କିନ୍ତୁ ସେଇଟା ବି ଦରକାର ନା। ତମର କଣ କେଜାଣି ପ୍ରାଇଭେଟ କଣ ଥିବ।
ହଁ ଏଇଟା ଆମେ ଏଟି ଇଂଲିଶ ରେ କହି ଦୋଉଚ ଇଂଲିଶ ରେ କହିବାନି। ଓଡ଼ିିଆ କଇଲ।
ମ ଅ ସେ ସେତେବେଳେ ଓଡ଼ିିଆ କଇଲି।
ଅ ହଁ
ଆଉ ଆଉ ଘରେ କଣ ଖାଆ ଯାଇଛି ଦିନରେ।
ଆମର ହେଇଚି ଖାଇବାକୁ